ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ କଣ କରୁଛନ୍ତି?
ହଁ ମୁଁ ଏଇଠି ବସିଥିଲି ଆଉ ଉଁ ଜଳଖିଆ କଲି, ଜଳଖିଆ ଖାଇବାକୁ ଦଉଥିଲି ଆଉ ଛୁଆଙ୍କୁ।
ଅହଁ ଆଉ ଆପଣ ଖାଇସାରିଲେଣି?
ନାଇଁ ନାଇଁ ମୁଁ ଖାଇନି, ଆମ ବାବୁ ଖାଇଲେ ତାପରେ ଛୁଆ ପୁଅ ସ୍କୁଲ ରୁ ଆସିଲା ସେ ଖାଇବ ତାପରେ ମୁଁ ଖାଇବି ଆଉ, ମୁଁ ସକାଳେ ଚାହା ବିସ୍କୁଟ ସ୍କୁଟ ଖାଇଥିଲି।
ଆଉ ଆପଣଙ୍କ ଦେହ ପା ଭଲ ଅଛି?
ହଁ ସେମିତି ଆଉ, ମେଡିସିନ ଖାଉଛି ଦେହ ସେମିତି ସେତେ ଭଲ ନାହିଁ ଆଉ।
ଅ ହ। ଆଉ ଆପଣଙ୍କ ଆଡେ ବର୍ଷା ଫର୍ଷା କଣ କେମିତି ହେଇଛି ନା ଖରା ଆଜି ହେଇଛି?
ଆଜି ସକାଳେ ଟିକେ ଘଡ ଘଡି ମାରୁଥିଲା, ବର୍ଷା ହଉଥିଲା, ଏବେ ଟିକେ ଖରା ହେଇଛି ଆଉ।
ଓହୋ ଆଉ ରୋଷେଇ ଲଞ୍ଚ ରୋଷେଇ ସରିଲାଣି?
ରୋଷେଇ ଜଳଖିଆ କରିଦେଇ ସାରିକି ଉପମା, ଡାଲମା କଲି ବୁଟ ଆଳୁ ତରକାରି ରୁଟି, ଉପମା ତାପରେ ଭାତ ବସେ ସେ ବସିଛି ଆଉ ଡାଲି ବସିଛି।
ଆଉ କଣ କୁହନ୍ତୁ।
ଆଉ କଣ ପର୍ବପର୍ବାଣୀ ତମ ଆଡେ କଣ କେମିତି କଣ କରୁଛ ପାଳନ?
ପର୍ବ ବୋଲେ ଏବେ ତ ଯାଇଛି ରଜ ପର୍ବ ଟା ଯାଇଛି ଭଲରେ ଭଲ ସେଲିବ୍ରେସନ ହେଇଛି। ହୁଁ ଆମେ ସବୁ ଗାଁ କୁ ଯାଇଥିଲୁ, ଗାଁ ରେ ଦୋଳି ଫୋଳି ଗୋଟେ ରଜ ମହୋତ୍ସବ କରି ଥିଲେ, ଉଁ ଦୋଳି ଫୋଳି ସବୁ ପଡିଥିଲା ସବୁ ସାଙ୍ଗସାଥି ସମସ୍ତେ ଆସିଥିଲେ। ଉଁ ଖେଳ ହେଲା ଦୋଳି ଖେଳିଲେ ବୁଲିଲେ କିନ୍ତୁ ଟିକେ ବର୍ଷା ମଝିରେ ମଝିରେ ହେଇଗଲା ତ ଟିକେ ଅସୁବିଧା ହେଇଗଲା ହେଲେ ଭଲରେ ସେଲିବ୍ରେଶନ ହେଇଛି ଆଉ।
ହଁ ଆମର ତ ସେମିତି ଗାଁ କୁ ଯାଇଥିଲୁ ରଜ ମହୋତ୍ସବ କରିକି ଡାକିଥିଲେ, କୋଉ ବର୍ଷ ସେମିତି ମହଉତ୍ସବ୍ ହୁଏନି ଏଇ ବର୍ଷ କରିକି ଡାକିଥିଲେ, ଏଇ ବର୍ଷଠୁ ବୋଧେ ଆରମ୍ଭ କଲେ ଡାକିଥିଲେ, ଆମେ ସବୁ ଯାଇଥିଲୁ, ସବୁ ଦୋଳି ଟେଣ୍ଟ ବାନ୍ଧିଥିଲେ, ଦୋଳି କରିଥିଲେ ସବୁ ନା ନାଚ, ଗୀତ, କବାଡି, ମିଉଜିକ ଚେୟାର, ଏ ସବୁ ହେଲା ପ୍ରୋଗ୍ରାମ ସବୁ କଲେ ପ୍ରାଇଜ ଦେଲେ, ଆଉ ଭୋଜି ଭାତ ସବୁ ହେଲା ବଢିଆ ସେ ଆମେ ପାଳନ କରିକି ଆସିଲୁ ଆଉ।
ହୁଁ ହୁଁ। ଉଁ ହଁ ରଜ ଟା ଗୋଟେ ଭଲ ପର୍ବ ନା ଛୁଟି ବି ହେଇଥାଏ ଆପଣ ଯୋଉଠିକି ଯି ବୁଲାବୁଲି କରିବା ଯାଇପାରିବେ, ଯାଇକି
ଉଁ ଛୁଆ ପିଲାଙ୍କୁ ନେଇକି ଯିବେ ସ୍କୁଲ ବି ଛୁଟି ଥାଏ କିନ୍ତୁ ଟିକେ ଗରମ ଗୁଳୁ ଗୁଳି ଯୋଗୁ ଟିକେ ବେଶୀ ବୁଲି ହୁଏନି କିନ୍ତୁ ଏବ ବର୍ଷ ଭଲ ପାଗ ଦେଇଥିଲା ରଜରେ ଟିକେ ବୁଲାବୁଲି କରିବା ପାଇଁ।
ହଁ ଏଥରେ ରଜ ଟା ଭଲ ହେଇଛି ରଜରେ ଯେତେ ଗରମ ଖରା ହେଲେ ବି କି ବର୍ଷା ହେଲେ ବି। ମାନିବେନି ଆମ ଓଡିଆଙ୍କର ସେଇଟା ପର୍ବ, ଆମ ଓଡିଆ ମାନେ ମାନିବେନି ଯେମିତି ହେଲେ ସେ ପାଳନ କରିବେ। ଏଥର ସେମିତି ପାଳନ କରିଛନ୍ତି ଆଉ ବଢିଆ ସେ ଆଉ। ରଜରେ ସେଇ ଆମର ପୋଡ ପିଠା ହେଇଥିଲା। ଆଉ ଇଟିଲି ହେଇଥିଲା, ଆଉ ମଟର ତରକାରୀ ହେଇଥିଲା, ଆଉ ଚକୁଳି ହେଇଥିଲା। ଲା ଏମିତି ଆଉ ଏଇ ପିଠା ସବୁ କାକରା ବା ହେଇଥିଲା ସୁଜି କାକରା।
ହୁଁ ଆଗେ ଯେମିତି ଛୋଟବେଳେ ରଜ ସେଲିବ୍ରେସନ କରୁଥିଲେ ଗୋଟେ ଖୁସି ଉତ୍ସାହ ଗୋଟେ। ଅଲଗା ପ୍ରକାର ଥିଲା ଏବେ ସେ ସବୁ ଜିନିଷ ନାହିଁ ଆଉ।
ସେ ଏବେ ନାହିଁ କାହିଁକି ହଁ ଏବେ। ଏବେ ନାହିଁ କାହିଁକି ଆଗେ କଣ ଖାଲି ଦୋଳି ପରସ ଘରେ ପର୍ସନାଲ ପକେଇ ଦଉଥିଲେ। ଦୋଳି ପକେଇକି। ପଟା ଦୋଳି ହଉ ଦୌଡ଼ି ଦୋଳି ହଉ ପକେଇକି ତାଙ୍କର ଉଁ ଖେଳୁଥିଲେ ଏବେ କଣ ସବୁ ସବୁ ସେଲିବ୍ରେସନ। କଲେ ଯୋଉ ସବୁ ଟେଣ୍ଟ ଫେଣ୍ଟ ବାନ୍ଧିକି ସେ ସବୁ ଅଲଗା ଜିନିଷ ପୁରେଇଲେ। ସବୁ ନାଚ, ଡ୍ୟାନ୍ସ ପ୍ରୋଗ୍ରାମ, ରିଲସ ଭିଡିଓ, ଏଇରା ସବୁ ପଶିଲା ତ ସେ ଯୋଗୁ ଟିକେ କମିଛି ଆଉ।
ହୁଁ ହୁଁ ଆଗେ କଣ କହିଲେ ଘରେ ଗୋଟେ ପିଠା ପଣା କି ଭଲ ପର୍ବ ପାଣି ହେଲେ ଗୋଟେ ଦେବା। ନବା ସିଷ୍ଟମ୍ ଏ ସବୁ ଥିଲା, ଏବେ ଆଉ ହେତେ ଲୋକଙ୍କର ସେଇ ଇଏ ନାହିଁ ଆଗେ ଝିଅ ମା ମାନଙ୍କୁ ଡାକିକି ଖାଇଆ ପିଆକୁ ଦଉଥିଲେ। ପ୍ରତ୍ୟେକ ଘର ଲୋକମାନେ ମାନେ ପିଠା, ପଣା, ଭଲ। ପର୍ବପର୍ବାଣୀ ହେଲେ ଆସନ୍ତୁ ଆସ ଖାଇବ କି କଣ କରବ। ଅ ଏବେ ଆଉ ସେମିତି ଡକା ହକା ଏମିତି ଦବା ନବା। ନବା ହେତେ ଆଉ ନାହିଁ।
ନାଇଁ ଏବେ ଯୁଗ ପରିବର୍ତ୍ତନ। ତା ପରେ ସବୁ ଇଣ୍ଟରନେଟ ଯୁଗ ହେଲା କମ୍ପୁଟର। ମୋବାଇଲ ଯୁଗ ହେଲା ସବୁ ରିଲସ ଫିଇଲ୍ସ ଏଇ ସବୁ ଥିରେ ମାତିଲେ ଆଉ।
ହଁ ସମୟ ସେଥିରେ ଗଲା, ଆଉ କିଏ ବେଶୀ ଆ ଆଗେ ବହୁତ ବହୁତ ପିଠା, ପଣା କରୁଥିଲେ। ଏବେ ଆଉ ବେଶୀ କିଛି ହେମତି କରୁ ନାହାନ୍ତି ଅଳ୍ପ କରୁଛନ୍ତି ନିଜ ପାଇଁ ଜେତିି ଯେତିକ ଦରକାର ବି ସମୟ ବି ମିଳୁନି ନିଜେ କରିକି ବି ଖାଇବା ପାଇଁ।
ହଁ ଏ ସବୁ ଆଉ ହଁ ଏବେ ସ ସବୁ ଅଲଗା ଜିନିଷ ସବୁ କରିଦଉଛନ୍ତି। ମେ-ପେ ମମୋ ପିଜା ଏ ସବୁ ସବୁ ବାହାରିଲା ନା ସବୁ କରିଲେ ଆଉ ପିଠା କୁ ଆଉ ଧ୍ୟାନ ଦଉନାହାନ୍ତି।
ହୁଁ କିନ୍ତୁ ଆମେ ବୁଝିପାରୁନାହାନ୍ତି ଆମେ ଘରେ ବନେଇକି ଖାଇବା ଆଉ ଘର ଜିନିଷ ଖାଇବା ବାହାର। ଜିନିଷ ଖାଇବା ଭିତରେ ବହୁତ୍ ଫରକ୍ କିନ୍ତୁ ବାହାର ଜିନିଷ ଖାଇକି ଆମର ଦେହ ବି ବହୁତ ଖରାପ ହଉଛି ତଥାପି ଆମେ ବାହାର। ଜିନିଷ ଗୁରା ବି ବହୁତ ଖାଉଛେ।
ଖାଉଛେ କିନ୍ତୁ ଏବେ ବି ଯୋଉ ମୋମୋ ଟା ମୋମୋ ଟା ବି ଘରେ ବନା ହେଇ ପାରୁଛି। ମୁଁ ବି ବନେଇବାକୁ ମୋମୋ ଆଉ ପିଜା ଟା ବି ଘରେ ବନା ହେଇପାରୁଛି କିନ୍ତୁ ପିଜା ଟା ମତେ ଆସିନି ଘରେ ବନେଇ। କିନ୍ତୁ ମୋମୋ ଟା ମତେ ଘରେ ବନେଇ ଆସେ ମୁଁ ଘରେ ବନେଇଦିଏ।
କେମିତି କଣ ମୋମୋ ଟା ଯୋଉ କରନ୍ତି ତା ପୁର ଟା କେମିତି କଣ। ଷ୍ଟପିଂ ଟା କରନ୍ତି ଟିକେ କହିବେ କି?
ହଁ ମୋମୋ ଟା ଯୋଉ ତା ପୁରଟା ସେ ଯୋଉ ଗାଜରକୁୁ କୋରିଦବ। ବନ୍ଧା କୋବି କୋରିଦବ ଆଉ ପନିର୍ ଟାକୁ କୋରିଦବ କୋରିଦେଇକି। କି ତାକୁ ଯୋଉ। ଉଁ ଟିକେ ମସଲା ଲଙ୍କା ଲୁଣ ସବୁ ପକେଇକି ଲୁଣ ଲଙ୍କାଗୁଣ୍ଡ ମସଲା ଗୁଣ୍ଡ ପକେଇକି ତାକୁ। ସେଟା ଷ୍ଟପିଂ କରିଦବ ପୁରା କସିଦବ କସିକି। ତାପରେ ସେଇଟା ରଖିଦେବ ତାପରେ ମଇଦା ହଉ ବା ଅଟାରେ ବି ମୋମୋ ହେଇପାରୁଛି ଯେ ମଇଦା। କାର ଦେହ ଖରାପ ପାଇଁ ଖାଉ ନାହାନ୍ତି ସେ ଅଟାରେ ବି କରି ପାରିବେ କିନ୍ତୁ ମଇଦା ରେ ତା ପ୍ରସେସ୍ ଟା ହଉଛି ମଇଦା ମଇଦାକୁ ଚକଡି ଦବ ଚକଟି ଦେଇକି। ତାକୁ ଉଁ ଯୋଉ ଛୋଟ ଛୋଟ ଛୋଟ ଛଟ ସବୁ ଗୁଳା କରିଦବ ଗୁଳା କରିଦେଇବି ବହୁତ ଯେତେ ପତଳା ହେବ ସେତେ। ଭଲ ଏଁ ତାକୁ ବେଲି ଦବ ବେଲି ଦେଇକି ତା ଉଁ ଭିତରେ ସେ ଏଇ ଯୋଉ ଷ୍ଟୋପିଂ ଟା ଯୋଉ। କରିିଥିବ ସେଟାର ଦେଇକି ତାକୁ ମୋମୋ ଯେମତି ମୋଡନ୍ତି ପୁରା ଫୁଲ ଭଳିଆ ତାକୁ ମୋଡ଼ି। ବ ଯେମତି ମଣ୍ଡା ପିଠା ମଣ୍ଡା ପିଠା ଭଳିଆ ନୁହେଁ ତା ପ ଉପରେ ଫୁଲଟା ସେ ଗୋଟା ମୋମୋ ମୋଡ଼ିବାର ଅଛି ସିଷ୍ଟମ୍। ସେ ମୋଡିକି ତାକୁ ଇଟିଲି ଛାଞ୍ଚ। ତରେ ରଖିଦବ ତାର ନହେଲେ ମୋମ ଛାଞ୍ଚ ଅଛି ମିଳୁଛି ଯଦି ମୋମ ଛାଞ୍ଚ ବି ନଥିବ ଇଟିଲ ଛାଞ୍ଚରେ ରଖିଦେବ ଇଟିଲି ଚାଞ୍ଚ ରେ ସେ ପନ୍ଦର ମିନିଟ୍ କୋଡିଏ ମିନିଟ୍ ପରେ ସେ ହେଇଯିବ। ତାପରେ ତା ସହିତ ଗୋଟେ ଚଟନି ବି କରିଦେଇ ପାରିବ ବିଲାତି, ଲଙ୍କା ସିଝେଇକି ତାକୁ ପେଷ୍ଟ କରିକି ଗ୍ରାଇ ଏଣ୍ଡିଂ ରେ ହଁ ପେଷ୍ଟ କରିକି ତାକୁ ହଁ ଗରମ୍ କରିକି ତାକୁ ଗୋଟେ ସୋସ୍ ବି ତିଆରି କରି ଦେଇ ପାରିବ ଘରେ କରିକି ଖାଇପାରିବ।
ହୁଁ ହୁଁ ତା ହେଲେ କେବେ ବନାଇମି ମୁଁ ତ କେବେ ମୋମୋ ବନେଇନି ମୁଁ ମୋ ଆମ ଝିଅ ଜଣେ ସେ ମୋମୋ ବନାଏ ମୁଁ ଖାଇଛି ତା ପାଖରେ ନିଜେ କେବେ ମୋମୋ କରିନି ଦେଖିବା କେବେ ଟ୍ରାଏ କରିବି ଭଲ କଥା ଟେ କହିଲେ ଏଇଟା ଦେଖିବା କେବେ ଟ୍ରାଏ କରିବି ସେମିତି କରିବି ଯଉ ପ୍ରୋସେସିଙ୍ଗ ରେ କହିଲେ କରିବି କେମିତି ହୋଉଛି ଆଉ।
ହଁ ଏଇଟା ମୁଁ ସବୁବେଳେ ପୁଅକୁ କରିକି ଦିଏ ପୁଅ ସାନ ପୁଅ ମୋର ଖାଇବା ପାଇଁ ବହୁତ ମୋମୋ ପ ସନ୍ଦ ସେ କିଣି ଆଣ ଖଏ ମୁଁ କହିଲି କିଣିକି ଖାନା ଘରେ କରିଦଉଛି। ବେଳେବେଳେ ମଇଦାରେ କରେ ବେଳେବେଳେ ଅଟାରେ କ କାହିଁକିନା ମଇଦାଟା ଦେହ ପାଇଁ ଆମର ବହୁତ ଖରାପ ସେଇଥିପାଇଁ ମୁଁ ଅଟାରେ ବେଳେବେଳେ କରି ଦିଏ ଅଟାରେ ପୁରା ଭଲ ହୁଏ।
ହଁ ଅଟା ଜିନିଷ ଟା ଖାଇଲେ ଭଲ ମଇଦା ଟା ଟିକେ ବେଶୀ ପରିମାଣ ଖାଇଲେ ଆମ ଦେହ ପ୍ରତିି ଟିକେ ଖରାପ
ହୁଁ ହୁଁ ମଇଦାଟା ଛାତି ଟା ଜାମ୍ କରିଦବ ସେଟା ମଇଦାଟା ଦେହ ପାଇଁ ବହୁତ ଉଁ ଉଁ ଡେଞ୍ଜର ହେଉଛି ମଇଦା ଟା ଅଟାରେ ଯେତେ କରିବେ ସେତେ ଭଲ।
ହଁ। ଏ ବାହାରେ କଣ ହଉଛି କହିଲେ ଆମେ ନିଜେ ଘରେ ବନେଇକି ଖାଇଲେ ଏଇଟା ଆମେ ନିଜ ପରିଷ୍କାର ପରିଚ୍ଛନ୍ନ ଭଲ୍ସେ ବନେଇ ଖାଉଛେ ବାହାରରେ କଣ କରୁଛନ୍ତି କହିଲ କିଛି ଖରାପ ଜିନିଷ ୟାଡୁସ୍ୟାଡୁ ଜିନିଷ ସିଏ ତ ବିଜ୍ନେସ୍ କରୁଛନ୍ତି ନା ତା କୁ ଆଉ କିଛି ଫକି ଖାଇଲା କଣ ନ ଖାଇଲା ଖରାପ ତାଙ୍କୁ ଆଉ ଜଣା ନାହିଁ। ହେଲେ ସେଏ ବି ଖରାପ ଏପଟ ସେପଟ ଜିନିଷ ଯା ଆମେ ହେଟା ଖାଇକି ଆମ ଦେହର ଉଁ ବହୁତ ଜିନିଷ ଖରାପ ହେଉଛି କାହାର ଗ୍ୟାସ୍ ପ୍ରୋବ୍ଲେମ ହଉଛି କା କାର ଫୁଡ୍ ପଏଜନ୍ ହେଇଯାଉଛି। କା ମାନେ ବହୁତ ପ୍ରକାର ସମସ୍ୟା ବି ଏଇ ଜିନିଷ ଟା ଦେଖଉଛି ବାହାର ଜିନିଷ ଖାଇବା ଦ୍ଵାରା।
ହଁ ବାହାରେ ତ ବାହାରକୁ ପ୍ରତ୍ୟେକ ଜିନିଷ ହିଁ ଦେହ ପାଇଁ କ୍ଷତିକାରକ ଘ ର ଜିନିଷ ହୋଉଛି ଦେହ ପାଇଁ ପୁରା ହିତପକାରୀ ଆଉ ଘର ଜିନିଷ ହିଁ ଖାଇବା ଆମ ପାଇଁ ନିହାତି ଉପଯୋଗୀ।
ହଁ ଆଉ ଆପଣ ଶାଗ ଖାଇବାକୁ ଭଲ ପାଆନ୍ତି ନା ନା ନାଇଁ?
ହଁ ଶାଗ ସବୁ ଶାଗ ମୁଁ ଖାଇବାକୁ ଭଲ ପାଏ।
ହଁ ଆମର ତ ଏଠି ଗାଁ ରେ କଣ କହିଲେ ସଜନା ଗଛ ଅମୃତଭଣ୍ଡା ଗଛ ମାନେ ଗାଁ ଗାଁ ମାନଙ୍କରେ ସବୁ ଏଇ ଗଛ ଥାଏ ତ ଆମେ ସବୁବେଳେ ଦିନ ଶାଗ ଖାଇବାକୁ ଭଲ ପାଉ ସବୁଦିନ ଶାଗ ବି ଆଣୁ ସଜନା ଶାଗ ଟା ଖାଇଲେ ବି ଦେହ ପ୍ରତି ବହୁତ ଉପକାରିତା।
ହଁ ସଜନା ଶାଗ ଆମର ବି ଏଠି ଅଛିଠି ଟାଉନହେଲେବି ଅଛି ସଜନା ଶାଗ ଅଛି ଆମର ମୁଗ ଡାଲି ପକେଇ ସଜନା ଶାଗରେ ସଜନା ଶାଗ ଆଉ ଗୋଟେ କଖାରୁ ପଡିକି ହୁଏ ସଜନା ଶାଗ କିନ୍ତୁ କଖାରୁ ପଡିଲେ ମୁଁ ଖାଇ ଆମ ବାବୁ ଛୁଆ ଖାଇବେନି ସେ ତାଙ୍କର କେବଳ ଆଉ କିଛି ମିଶିବନି ଖାଲି ସଜନା ଶା ତାଙ୍କୁ ମୁଗ ଡାଲି ତାଙ୍କର ସେପାରେଟ ହବ ସେଇଟା ସେ ଖାଇବେ ଅଲଗା ଏଆଡୁ ସେୟାଡୁ ମିଶିଲେ ଖାଇବେନି।
ଓହୋ ଭଲ ଲାଗେନି ଆଉ।
ହଁ ସେଇଟା ଏଆଡୁସିଆଡ଼ୁ କଖାରୁପଖାରୁ ମିଶେଇଲେ ସେ ଖାଇବେନି ଗୋଳିଆଘାଣ୍ଟିଆ ଖାଇବେନି କେବଳ ସେ ମାନେ ସଜନା ଶାଗ ମୁଗ ଡାଲି ହବ।
ହଁ ସଜନା ଶାଗକୁ ତାକୁ ମୁଗ ଡାଲି ଦେଇକି ପକେଇିଲେ ବୋଟା ଟା ବି ଭଲ ଲାଗେ ତାକୁ ଆମେ କଣ କରୁ କହିଲେ ଯୋଉ କଖାରୁ କଥା କହିଲେ କଖାରୁ ସରୁ ସରୁ କାଟିକି ରସୁଣଛୁଙ୍କ ଦେଇକି ସଜନାଶାଗ ଟିକେ ଭାଜିକି ଖାଇଲେ ସେଇଟା ବି ଗୋଟେ ଅଲଗା ପ୍ର କାର ଲାଗେ ଆଉ।
ହଁ କିନ୍ତୁ ଆମର ସେ କଖାରୁ ଟା ପକେଇଲେ ଖାଇବେନି କଖାରୁୁ ଟା କୋଶଳା ଶା ଗୋଟେ ଅଛି କୋଶଳା ଶାଗରେ କଖାରୁ ବାଇଗଣ ପକେଇ ବଡି ପକେଇକି ସେଇଟା କଲେ ଖାଇବେ କିନ୍ତୁ ସଜନାଶାଗରେ କେବଳ ମୁଗ ଡାଲି ପଡିବ।
ଆଉ କିଛି ନାହିଁ ହଁ। ସଜନାଶାଗରେ ଜାଣିଛନ୍ତି ଗୋଟେ ଖରଡା ଶାଗ ହୁଏ ଗୁଣ୍ଡ ଦିଆ ଶାଗ ଖାଇଛନ୍ତି।
ହଁ ସେଟା ସବୁ ଶାଗ ମିଶିକି ହବ ମୁଁ ସେଇଟା ଜାଣିଛି।
ହଁ ଆମ ଗାଁ ମାନଙ୍କରେ ଏଇଟା ପ୍ରଧାନ ଖାଇବା ଆଗେ ଶାଗ ଟିକେ ହେଲେ ତାଙ୍କୁ ବହୁତ ଭଲ ଲାଗେ ଆମ ଏବେ ବି ବହୁତ କମ୍ ଲୋକ ଖାଉଛନ୍ତି କିନ୍ତୁ ଆଗେ ଶାଗଟା ଆଗ ପ୍ରତ୍ୟେକ ଦିନ
ହଁ ହ ପଖାଳ ପାଇଁ ସବୁଠୁ ବେଷ୍ଟ ପଖାଳ ସେଇ ସବୁ ପ୍ରକାର ଶାଗ ଯୋଉ ବାଡିରେ ସବୁ ଯୋଉ ଗୋଟେ ଅଛି ପୁରୁଣିଶାଗ ସେଇଟା ବି ଆମର ଏଇଠି ବିକ୍ରି ହଉଛି ପୁ ଶାଗ ଆଉ ସବୁ ଯୋଉ କୋଶଳ ଶାଗ ସବୁ କଖାରୁ ପତ୍ର ଶାଗ ଏ ସବୁ ଶାଗ ମିଶେଇକି ଆସିକି କାଟିଦବ କାଟିଦେଇକି ସେଥିରେ ଜହ୍ନି କଖାରୁ ବାଇଗଣ ପକେଇଦବ ସେ ଶାଗ ଟାକୁ ପାଣି ଦେଇକି ଖରଟି ଦବ ପାଣି ଟିକେ ଦେଇଦବ ତାପରେ ବିରି ଚାଉଳ ତାକୁ ଭାଜିକି ତାକୁ ଗୁଣ୍ଡ କରିକି ପେଷ୍ଟ କରିକି ଗୁଣ୍ଡ କରି ଗ୍ରାଇଣ୍ଡିଙ୍ଗ କରିକି ତାକୁ ଦେଇକି ଧୀରେ ଧୀରେ ପକେଇ ଛିଞ୍ଚି ଛିଞ୍ଚିବା ପ ସେ ବିଣ୍ଡା ଧଦ ପକ ତାକୁ ଘାଣ୍ଟି ଦବ ସେ ପା ପାଣିଆ ପାଣିଆ ଥ ବାହାର କରିଦବ ସେଇ ଶାଗ ଟା ପଖାଳ ପାଇଁ ପୁରା ବେଷ୍ଟ୍।
ପଖାଳ ପାଇଁ ବି ବେଷ୍ଟ୍ ତାକୁ ଟିକେ ପାଣିଆ ପାଣି ଥିବ ଗରମ ଗରମ ଖାଇବା ବହୁତ
ହୁଁ ହଁ କ ତ ଗରମ ଆଉ ତାର ବିଶେଷତ୍ୱ ହଉଛି ଗରମ ସେ ଥଣ୍ଡା ହେଲେ ଭଲ ଲାଗିବନି।
ନାଇଁ କିନ୍ତୁ ସେ ଶାଗ ଯିଏ ଖାଇଛି ସବୁ ଦିନ ପାଇଁ ମନେ ରଖିଛି ଆଉ ଆଉଥରେ ଖାଇବା ପାଇଁ ବି ଇଚ୍ଛା କରିବ।
ହୁଁ ସେ ଶାଗ ଟା ଭାତ ବାଢେଇିକି କହନ୍ତି ଭାତ ଟା ବାଢିକି ସେ ଶାଗଟ ଟା କରିବ କାହିଁକି ନା ସେ ଥଣ୍ଡା ହେଇଗଲେ ଆଉ ତାର ସ୍ୱାଦ ହେଇଯିବ
ହଁ ସେଇ ଶାଗ ସାଙ୍ଗରେ କଞ୍ଚା ଲଙ୍କା ଟିକେ ଥିବ ଏମିତି କରି ଖାଇଲେ ଟିକେ ଭଲ ଲାଗେ। କିନ୍ତୁ ସେଇଟା ବହୁତ ଭଲ ଆଗେ ଏବେ ସେଇ ଛୁଆ ବୁଝୁନାହାନ୍ତି ସେମିତି ଶାଗ ଖାଇବା ପାଇଁ କିନ୍ତୁ ତାଙ୍କ ତାଙ୍କ ପାଇଁ କେତେ ଉପକାରିତା ସେ ଜାଣିପାରୁନାହାନ୍ତି ସେ ଜିନିଷ ଟା ଖାଇଲେ ତାଙ୍କ ଆଖି ପ୍ରତି ଭଲ ତାଙ୍କ ଦେହ ପ୍ରତି ତାଙ୍କ ବ୍ରେନ୍ ପ୍ରତି ଭଲ। ଆଜି କାଲି ଛୁଆ ଯେ ବି ଶାଗ ପ୍ରାୟ ଖାଉନାହାନ୍ତି ମୋ ପୁଅ ତ ଟୋଟାଲି ଶାଗ ଖାଉନି ତ ତଥାପି ବାହାରେ ବୁଝେଇ ଅନ୍ୟ ମସ୍କ କରେଇ ଚାହିଁବୋଲେ ତାକୁ ଡରେଇ ହଲେଇ ଏମିତି ଟିକେ ଯାହା ହେଲେ ଶାଗ ଟିକେ ତାକୁ ଖୁଆଇବି।
ଆମର ସେଇ ଶାଗଟା କେହି ଖାଇବେନି ଆମ ବାବୁ ଖାଇବେନି, ଛୁଆ ଖାଇବେନି କେବଳ ମୁଁ ଖାଏ ଆଉ ହଁ ଆମର ଏହି ସଜନା ଶାଗ ହେଲେ ଖାଇବେ, କୁଶଳ ଶାଗ ଏମିତି ପଡିବ ବାଇଗଣ ବଢି ପଡି ଖାଇବେ କିନ୍ତୁ ଏଇ ଖରଡ଼ା ଶାଗ କେବଳ ମୁଁ ଖାଇବି ଏଇଟା କଲେ ଆମର ଏଇ ବାପ ଛୁଆ ତିନି ଜଣ ଖାଇଆ ନାଇଁ କହଇ ଗୋଳିଆ ଘାଣ୍ଟିଆ ଶାଗ ଖାଇବୁନୁ।
ଓଃ ହଉ ଆଜ୍ଞା ରଖୁଛି ପରେ କେତେବେଳେ କଥା ହବା।
ହଁ ହଁ।